ହ୍ୟାଲୋ କଣ କରୁଛନ୍ତି?
ଏଇଠି ଗାଁ କୁ ଯିବା ପାଇଁ ଟିକେ ପ୍ରିପାରେସନ ଚାଲିଥିଲା ଆଉ।
ଆଉ। ଜଳଖିଆ ଖାଇସାରିଲେଣିି
ହଁ ଖାଇସାରିଲିଣି ଆପଣ
ହୁଁ ହୁଁ ଆଉ ହୁଁ ହୁଁ
ଆଉ ଆଜି କଣ ଖାଇଲେ
ଖାଇଲି ଚକୁଳି ଆଉ ବୁଗୁନି
ଓହୋ ବଢିଆ ଖାଇବା ଖାଇଛନ୍ତି ଆଉ।
ହୁଁ କଡା ଓଡ଼ିଆ ଅଛନ୍ତିଛନ୍ତି।
ହଁ
ହଁ ଆଉ ଆପଣ
ଆମର ଆଜି ରୁଟି ଆଳୁ ଭଜା ଆଉ ଚାହା
ହୁଁ ହୁଁ ଯାହା ବିିଅନ୍ତି
ହଁ ଚାାହା ବହୁତ ବହୁତ ଭଲ ଲାଗେ
ହୁଁ ହୁଁ
ଚାହା ପିଇବା ଟା ଖରାପ କିନ୍ତୁ
ଯୋଉଟା ଭଲ ଲାଗେ ଆଉ।
ଏଠି ଗୋଟେ ଆମର ଆଜି ଝଗଡାଟି ହେଇଛି ଆମେ ହସି ହସି ହ ସକାଳୁ ହସି ଆସି ଗଡ଼ିିଗଲୁି ଏଇ ଆମ ପାଖରେ ହୁଁ
କଣ ଟିକେ ହେଇଛି ଝଗଡା ମତେ କହୁନାହାନ୍ତି ମୁଁ ବି ହସିବି
ଏଇଠି ଗୋଟେ ସେ ସ୍ତ୍ରୀ ଲୋକୋଟା ଆସିକି ମୋ ଜାଗାରେ ଘର କରିଛ ମୋର କଣ କଣ କି ଭାଷା କରିକି ଗାଳି ଦଉଛି ଯେ ଆଉ କାନ ବି ଶୁଣି ହବନି
ଆପଣଙ୍କୁ ଆପଣଙ୍କୁ ଗାଲି ଦଉଥିଲା।
ନା ନା ନା ମୁ ପାଖ ଲୋକ ସେ ସେ ତୁ ପ୍ରାୟତ ପ୍ରତ ସେ ଦେଖିଲେ କି ସେ ତାଙ୍କ ଉପରେ ଆମ ମାନଙ୍କୁ ବି ଦେଖିଲେ ସେ କାଳି ଦିଅ ତ ଏଠି ଆମ ଛାତ ଉପରେ ହ ସମସ୍ତଙ୍କୁ ମାନେ ଯିଏ ସେ ଟାଇମ ରେ ଦେଖୁଥିବ କି କଣ ପାଇଁ କ କାହାକୁ କହୁଛି କଣ ପାଇଁ କହୁଛି। ସେ ତାକୁ ବି ଜାଳିଦବ ହୁଁ
ଅଜବ ଲୋକ ପୁରା ଥାଆନ୍ତି।
ସେମିତି କରେ ସେଇଟୁ ତାଙ୍କ ଘର ପାଖରେ ଗୋଟେ ଜଣେ ଅଛନ୍ତି ସେମାନେ ବହୁତ ଧନୀ। ତାପ ତାଙ୍କୁ କୁ ହିଁ ସେ ଗାଳି ଦିଏ ଆଉ ତାଙ୍କ ସାଇଡ ରେ ସେ ରହେ। ତାଙ୍କର ମାନେ ଇଏ ଚାରତାଲା ବିଲ୍ଡିଙ୍ଗ ଉପରୁ ଦେଖିବେ ବୋଲେ ସେ ତଳକୁ ଦେଖିକି ହୁଁ ମାନେ ତଳକୁ ଦେଖି ତଳେ ଥାଇକିରି ମାନେ ଏତେ ଗାଳି ଦବ ଗାଳି ଦବ ଗାଳି ଦବ ମାନେ ବିନା
ଆରେ
ତୋ ଦିନେ କଣ କଲା ନା ଆସି ଦିନେ ନୁହ ମାନେ ଆଜି ଆସିକି ତା ଗେଟ୍ ପାଖରେ ଆସିକି ଗାଳି ଦେଲା ସେଠୁ କହିଲେ। କାଇକି ଗାଳି ଦଉଚୁ କହିକି ବା ଦେଖିବୁନା ପୋଲିସ ରେ ଦେବି ଦେଖିବୁ କହିଲା ବେଳକୁ ସିଏ ପୁରା ଛୁ ଆଉ।
ପୋଲିସ ନା ଶୁଣିଲେ ତ ଏମାନେ ଡରିବେ ଆଉ କିଛି କାରଣ ଥିଲେ ଆସିକି ଗାଳି ଦେଲେ ଅଲଗା କଥା ତା କିଛି କାରଣ ନଥାଇକି ଗୋଟେ
ଗଟ ବିନା କାରଣରେ ପୋଲିସ ଯେତେବେଳେ ପୋଲିସ ର ନାଁ ଶୁଣିଲା କି ଏମିତି ଲୋକ ବି ଅଛନ୍ତି। ବିନ୍ମା ତାରର ଝଗଡ଼ା କିଛି ସେ ଝଗଡାରେ କିଛି ମୂଲ୍ୟ ନାହିଁ ସେ ରଢୁଛି ଯ ରଢୁଛି ଯେ ରହିଛି
ଏମିତି ଗୋଟେ ନିଜର ସମୟ ବର୍ବାଦ ସାମ୍ନା ବାଲା ର ସମୟ ବର୍ବାଦ ପୋଲିସ ର ବି ସମୟ ବର୍ବାଦ
ତା ମୋଡ ବି ଅଫ୍ ହେଇଯିବ।
ହଁ ଆପଣ ଗୋଟେ କିଛି ଗୋଟେ ଭଲ କାମ ପାଇଁ ଯାଉଥୁବେ ଆପଣଙ୍କୁ ଏମିତଆ ଖରାପ ଖରାପ କହିଲେ
ହୁଁ।
ଏମତିଆ ଖରାପ ଖରାପ କହିଲେ ତ ମୁ ମୁଡ଼୍ ତ ଅଫ୍ ହେଇଯିବ ନାଁ।
ହୁଁ। ଏମତି କଥା। କେମିତିକା ଅଛନ୍ତି ଆଜିକାଲି ଆଜିକାଲି ଆଉ କିଏ କାହା ସାଙ୍ଗେ ଝଗୁଡା କରୁଛି?
ହଁ ଆଜ କାଲିକା ଦୁନିଆରେ ଯିଏ ଯାହା ବାଟରେ ଯିଏ ରହିବାକୁ ଚାହୁଁ ଚନ୍ତି କେହି କୋଉ ଝଗଡାରେ ପଶିଆକୁ ଚାହୁଁ ନାହାନ୍ତି।
ସିଏ ତୋ ସାଙ୍ଗେ ଝଗଡ଼ା କରୁଚି ଯେ ଆଜିକାଲି।
ହଁ।
ଏମତି ବି ଲୋକ ଅଛନ୍ତି ଆଉ କଁ କରିବା?
ହଉ କଣ କରିବ ଆଜି ଆପଣ କଣ ଲଞ୍ଚ ବନେଇବେ ପ୍ରିପାର କରିବେ?
ଲଞ୍ଚ ବନେଇବା ଆଜି ତ ମଙ୍ଗଳବାର ସାଧା ସିଧା। ଆଇଂଶ ବିନା ଆଇଂଶରେ।
ହୁଁ।
ଭାତ ଡାଲି ଏମିତି କଣ ତରକାରୀ ଆଉ ଟିକେ ବନେଇବୁ ଆଉ।
ହଁ। ଆମର ବି ଆଜି ସାଧା ସିଧା କିଛି ଗୋଟେ ବନିବ।
ହଉ ହୋଉ ରଖୁଚି ଆଁ ଟିକେ ପରେ କଥା ହୋଉଚି।
ହଞଉ ଠିକ୍ ଅଛି।